ହଉ।
ଆଜ୍ଞା ନମସ୍କାର, କଣ କରୁଛନ୍ତି ଆପଣ?
ଏଇ ମୁଁ ଏଠି ବସିକି ଏବେ ଜଳଖିଆ ଖାଇଲି ଆଉ ଏବେ ବସିଛି ଆଉ। ହ
ହଁ ହ ଆଉ ଆଜି ତ ର ରବିବାର କଣ ଖାଇବାକୁ ଅଛନ୍ତି ନା?
ଆଜି ଆମର ହେଇଛି ଭାତ, ମାଛ ତରକାରୀ, ଏମିତି ହେଇଛି ଆଉ ଆ ଆପଣଙ୍କର କଣ ହେଇଛି?
ହଁ ଆମର ହେଇଥିବ କଣ ମୁଁ ଜାଣିି ନାହିଁ ମୁଁ ଟିକେ ବାହାରେ ଆଇଛିି ସକାଳୁ ବାହାରିକି ଆଇଲି ଖେଳିବାକୁ ପଳେଇଥିଲି ଖେଳିକି ତାପରେ ଟିକେ କର୍ମକ୍ଷେତ୍ରକୁ ପଳେଇ ଆଇଲି ଜ ମୁଁ ଆଉ ଜାଣିନି ଗଲେ ଦେଖିଲା ପରେ ହିଁ କହିପାରିବି କଣ ହେଇଛି
ଆଜ୍ଞା ଆଜ୍ଞା ଆଛା ଆଛା। ଆଉ ଆପଣ ସକାଳେ କଣ ଖାଇଥିଲେ?
ସକାଳେ ମୁଁ ଖାଇଥିଲି ଗୋଟେ ଚକୁଳି ଅଧା ହେଇଥିଲା ମୋ ଭଉଣୀ କରିଥିଲେ ଅଧା କଞ୍ଚା ଅଧା ସିଝା ଖାଇଦେଲି ଆଉ।
ଓହୋ ଆଉ ସିଏ ଆପଣ ଜାଣିପାରୁନାହାନ୍ତି। ସିଏ ଦୋସା ହେଇଥିବ।
କଣ କହିଲେ?
ଦୋସା ଟା ସେମିତି ହୁଏ ନା ଯୋଉଁ ଅଧା କଞ୍ଚା ଅଧା ଇଏ ତ ସେଇଟା ଦୋସା ହେଇ ଥିଲା ଆପଣ ଜାଣିପାରିବେ।
ଓହୋ ଦୋଷାଟା ମୁଇଁ ଜାଣିପାରିଲିନି ହଁ ହେଇଥିବ ବୋଧେ ଆଉ।
ମାନେ ଆପଣ ଜାଣିବେ ନା ଆଉ ଆପଣ ପଚାରିବା କଥା
ଭୁଲ କହିଲି। ଆଉ ଦୋସା ଟା ଆଉ ଦୋସ ମସଲା ନଥିଲା ତ ନା ଚଟଣି ଥିଲା ନା ଥିଲା କିଛି ନଥିଲା।
ଆ ସିଏ ସାଧା ଦୋସା ଟା ଥିଲା ଆଉ।
ପ୍ଲେନ ଦୋଷାଟା ଆଉ।
ହଁ ଆଉ ଆପଣ ଆଜି କଣ କରିବେ ଦିନ ସାରା?
ଏବେ ତ କର୍ମକ୍ଷେତ୍ରରେ ଅଛି ଆଇଥିଲି ମୋର ଦୋକାନ ଗୋଟେ ଅଛି ତ ଦୋକାନରୁ ଆଇଥିଲି ବସିଛି ଏବେ। ଝାଡୁ ଫାଡୁ ମାଇଲି ତାପରେ ଧୂପ ଦେବି କାମରେ ଅଛି କି ଯିବାର ଅଛି ଟିକେ ବସଷ୍ଟାଣ୍ଡ ଗୋଟେ ଟିକେ କାମ ଅଛି। ଗୋଟେ ଯୋଉଁ ସାମାନ ଆଉଛି ତ ଆଣିବାକୁ ଦବାକୁ ପଡିବ। ଦେଖିବେ ହଁ ମୁଁ ଏ ଏବେ ଟିକେ ସମୟ ପୂର୍ବରୁ ଧୁପ ଦେଲି।
ଆଜ୍ଞା ଆଜ୍ଞା ହଉ। ଆଉ ଆପଣ ଆଚ୍ଛା ଆଚ୍ଛା ଆପଣ ଦୋକାନ କଣ ବିକ୍ରି କଲେଣି ଆଜି?
ଏବେ ଯାଏ ତ କେହି ଲୋକ ଆସିନାହାନ୍ତି ସକାଳ ଦିପହର ଟାଇମ ଟିକେ ଖରା ହଉଛି ଆଜି ବି ରବିବାର ସମସ୍ତେ ଟିକେ ଶୁଆସୁଇ କରିଥିବେ ଉଠୁଥିବେ ଲେଟ କରିକି ସେଥିପାଇଁ ଟିକେ ବେପାର ମାନ୍ଦା ଚାଲିଛି ଆଉ। ଆସିଯିବେ କିଛି ସମୟ ଭିତରେ ଲୋକ। ହଁ ହଳଦୀ ପାଣୀ ଆପଣ ଯୋଉଁ କହି ଥିଲେ ପକଉଥିଲେ।
ଆସିବେ ଲୋକ ଟିକେ ଆପଣ ଯୋଉଁ କଥା କହିଲେ କି ରବିବାର ଟିକେ ଲୋକମାନେ ଶୋଇଥିବେ ସେଥିପାଇଁ ଟିକିଏ ମାନ୍ଦା ଚାଲିଛି ଆଉ। ଆପଣଙ୍କୁ ବୋଧେ ନିଦ ଫିଦ ଲାଗିଲାଣିି।
ନାଇଁ ନାଇଁ ନିଦ ଲାଗୁନାହିଁ ଆଉ ଆପଣ ଯଉ କଣ କରୁଥିଲି ଏବେ?
ଆପଣ ମତେ କହୁଥିଲେ ଯୋଉଁ ସରକାରୀ ଯୋଜନା ରେ ମୋର ପକେଇଦେବେ ଆପଣ ତ ପକେଇଲେ ନାହିଁ।
ହଁ ମୁଁ ପକେଇଦବି ଆଉ କେତେବେଳେ ଫ୍ରି ହେଇକି ଆଉ ସମୟ ବାହାର କରିକି ପକେଇ ଦେବି ଆଉ।
ଆଜ୍ଞା ଆଜି ହିଁ ପକେଇଦେବେ କାରଣ ଆପଣ ବୋଧେ କାଲି ପଳେଇବେ ମୁଁ ଶୁଣିଲି।
ହଁ ମୁଁ କାଲି ଗଲେ ଆସିବି ଦି ଦିନ ଭିତରେ। ତଥାପି ଦେଖୁଛି ଆଜି ଯଦି ହବ ଆଜି ପକେଇ ଯିବି ଆଉ।
ଆଜ୍ଞା ବହୁତ ଭଲ ହବ ଯଦି ଆପଣ ଆଜି ପକେଇଦେଲେ।
ହଁ ଚେଷ୍ଟା ପୂର୍ଣ୍ଣ ଚେଷ୍ଟା କରିବି ଆଜି ପକେଇବା ପାଇଁ।
ଆଜ୍ଞା ହଁ ଆପଣ ଚେଷ୍ଟ୍ କରିଦେବ ଆଉ କୁହନ୍ତୁ ଆପଣ ଆଜି ଅ ଆପଣ କଣ ପାଠ ପଢିଛନ୍ତି ମତେ କହିଲେ ଟିକେ?
ମୁଁଁ, ମୁଁ ଏବେ ଏମ୍ ବି ଏ କରୁଛି ଏମ୍ ବି ଏ ରେ ସବୁ ଜିନିଷ ପଢା ହଉଛି। ଯେମିତି କିି ମାର୍କେଟିଂ ହେଇଗଲା ତାପରେ ଗ ମାନେ କେମିତି ଲୋକଙ୍କର ପଇସା କେମିତି ମ୍ୟାନେଜ କରି ଲୋକ କେମିତି ରଖ ରଖିବେ କୋଉଠି ରଖିବେ କଣ ରଖିବେ
ହ
ପଇସା ରୁ ପଇସା କେମତି କମେଇବ ଗୋଟେ
ଆଜ୍ଞା,
କଣ ଗୋଟେ ବାହାର କଲେ ବିଜିନେସ ତାକୁ କେମତି ଚଲେଇବି। ତାର ଚଲେଇଆାର ସବୁ ନିୟମ କାନୁନ କଣ ଅଛି ସେ ନିୟମରୁ କେମିତି ବ୍ୟବହାର କରିକି ତମେ ନିଜର ମାନେ ଲାଭ ବଢେଇ ପାରିବ। ବେପାର ବଢେଇ ପାରିବ ସେ ବେପାର ବିଷୟରେ ବେପାର ବହୁତ ହଛ ବେପାର କରି ପୁରା ବଡ ବଡ ବେପାରକୁପାର ବହୁତ ବଡ ବଡ କମ୍ପାନୀ ତାଙ୍କର କେମତି ବେପାର ଚାଲଛି କେମତି କଣ ପଢୁଛନ୍ତି ସେ ସବୁ ଜିନିଷରେ ପଢିବେ।
ଓହୋ ଆଚ୍ଛା ଏତେ କଥା ତାହେଲେ ଆପଣ ପଢୁଛନ୍ତି।
ହୁଁ।
ହ ହ ଭଲ କଥା ଆଉ ଆମେ ତ ଏମିତି ପାଠ ପଢିବାକୁ ଯାଉ ପାଠ ପଢିବୁ ଏମତି ଧୀରେ ଧୀରେ ଆଉ ପଢ଼ିବୁ ଆଉ।
ସେ ପଢିକି ଆଗକୁ ବଢି ହବ ନ ପଢିଲେ ଆଗକୁ କିଛି ବଢି ହବ ନାହିଁ।
ଆଜ୍ଞା ଠିକ କଥା କହୁଛନ୍ତି ଆପଣ।
ହଁ।
ସେଥିପାଇଁ ପାଠ ନ ପଡ଼ିଲେ ତ ଆପଣ ଆଉ ଯାଇକି ଯୋଉ ମାନେ ଶ୍ରମିକ କାମ କରିବାକୁ ପଡିବ। ଆଉ ଶ୍ରମିକ କାମ ତ କରିହବ ନାହିଁ।
ପାଠ ନ ପଢିଲେ ଶ୍ରମିକ କାମ ହିଁ କରିବାକୁ ପଡିବ।
ଆଜ୍ଞା ଠିକ କଥା କହୁଛନ୍ତି।
ଆପଣ କିଛି କୁହନ୍ତୁ ରଜ ବିଷୟରେ କଣ ଜାଣିଛନ୍ତି? ରଜ ବିଷୟରେ।
ରଜ ରଜ ଆମର ଦେଖନ୍ତୁ ବହୁତ ତ ଓଡିଆ ପର୍ବଟେ ଗୋଟେ ଆମର ବହୁତ ବଢିଆ ପର୍ବ ରଜ ଯୋଉଥିରେ କି ଆମର ଝିଅ ମାନଙ୍କ ଏଇ ପର୍ବଟି ମୁଖ୍ୟତଃ କାହିଁକି ନା ଝିଅ ମାନେ ଏହି ପର୍ବରେ ଆମର ନୂତନ ପୋଷାକ ପିନ୍ଧନ୍ତି ତାପରେ ଝିଅମାନେ ପିଠାପଣା ଖାଆନ୍ତି ଝିଅମାନେ କି ରଜ ପାଳନ୍ତି ଚାରିଟା ବେଳେ ଭାତ ଖାଇକି ଆଉ ରାତିରେ ଖାଆନ୍ତିନି। ଏଇଟା ହେଲା ରଜ ଆଉ ରଜ ହଉଛି ବହୁତ
ତ କାଇକ ରାକ ଦିନରେ ଭାତ ଖାଇଚି ରାତ ତିରେ ନ ଖାଇଲେ ସେଇଟା ହଉଛି ରଜ।
ଆଜ୍ଞା। ତିନି ଦିନ ଏଇଟାକୁ ପାଳନ କରନ୍ତି ନାଇଁ ଚାରି ଦିନ ଚାରି ଦିନ ଏଇଟାକୁ ପାଳନ କରନ୍ତି ଝିଅ ମାନେ ଆଉ କଣ କହିଲି ଝିଅ ମାନେ ଏଇ ସମୟରେ କିଛି ବି କାମ କରନ୍ତି ନାହିଁ ମାନେ ତାଙ୍କ ପାଇଁ ପୁରା ଆରାମ ସେ ପୁରା ମାନେ ରାଣୀ ହେଇକି ରୁହ ନ୍ତି ଘରର ଏହି ସମୟରେ ବାକି ସମୟରେ ଚାକରାଣୀ ସେଇଟା ଅଲଗା କଥା। କିନ୍ତୁ ଏହି ସମୟରେ ତ ରାଣୀ ହୁଅନ୍ତି ସେଇଟା ବହୁତ ଖୁସି ଲାଗେ ଝିଅ ମାନଙ୍କୁ, ମତ ମତେ ତ ବ୍ୟକ୍ତିଗତ ଭାବରେ ମ ମତେ ବହୁତ ଭଲ ଲାଗେ ରଜ ପର୍ବକୁ।
ଆଉ ଆଉ କୁମାର ପୂର୍ଣ୍ଣମୀ କେମତି ଲାଗେ ଆପଣଙ୍କୁ?
କିନ୍ତୁ ଝିଅ ମାନେ ନୂତନ ପୋଷାକ ପିନ୍ଧନ୍ତି ରାତି କି ଚନ୍ଦ୍ରକୁୁ ପୂଜା କରନ୍ତି ମା ଯୋଉ ଲିଆ ତାପରେ ଏଇଗୁଡା ସବୁ ପୂଜା କରାନ୍ତି। ତାପରେ ମୋର ଏମିତି କିଛି ମୋର ମୋର ଯୋଉ ମାନେ ଆମେ ଆପଣଙ୍କ ସହିତ ଯୋଉ ବାର୍ତାଳାପ କରୁଛୁ କିନ୍ତୁ ସେଥିରେ କଣ ଏମିତି କଲର୍ ର ହ ମନେ ରଙ୍ଗ ବଦଳି ଗଲା ମୁ ଜାଣିପାରୁ ନାହିଁ କିନ୍ତୁ ହେଇଥିବ କଣ ଗୋଟେ ଆଉ ଛାଡନ୍ତୁ। ଆପଣ କଣ କୁହନ୍ତୁ? ଆପଣ କଣ ଆପଣଙ୍କୁ ଓଡିଆରେ କୋଉ ପର୍ବଟି ଭଲ ଲାଗେ?
ଓ ହଁ, ଓଡ଼ିଆର ମତେ ସବୁଠୁ ଭଲ ଲାଗେ
ଆପଣ ଟିକେ କାନରେ ଯନ୍ତ୍ରପାତି ଲଗେଇଦେଲେ କି ସେଟା କମ ଶୁଭୁଛି?
ହଁ।
ଆପଣ ସେ ଯନ୍ତ୍ରପାତି ଟିକେ କାଢି ଦିଅନ୍ତୁ କାହିଁକି ନା ସେ ରେ କମ ଶୁଭୁ ଅଛି ଆଜ୍ଞା ଏବେ ଶୁଭିଲା।
ଆରୋ।
ଆଜ୍ଞା ଆଜ୍ଞା କହୁନାହାନ୍ତି?
ହଁ ତ ମତେ ସବୁଠୁ ଅଧିକ ଭଲ ଲାଗେ ଓଡିଆର ଅ ପ ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତିରେ ଆମେ ପଣା ବନାହୁଏ।
ଆମ ଓଡିଆ ନବ ବର୍ଷ।
ହଁ ଓଡିଆ ନବବର୍ଷ ବି ବନା ହୁଏ। ହୁଁ ଆଉ? ଅ ସେଦିନ ବହୁତ ପଣା ବି ବହୁତ ଭଲ ଲାଗେ ପଣା ଦେବା ପାଇଁ ବହୁତ ସୁସ୍ଥ ଆଉ ଆ ମାନେ ବହୁ ଦେହ ପାଇଁ ଅ ମାନେ ଭଲ ଜିନିଷ ଯୋଉଟା ଖାଇଲେ ପେଟ ଥଣ୍ଡା ହୁଏ ଆଉ ସେ ଯୋ ଫଳମୂଳରୁ ଆମକୁ ମିଳେ ଅ ସ୍ଵତ ସାର ଯୁକ୍ତ ଖାଦ୍ୟ ଯୋଉଟା କି ଆମ ଦେହକୁ ପୃଷ୍ଟି ସାର ଯୁକ୍ତ ଖାଦ୍ୟ ଯୋଉଟା ଆମ ଦେହକୁ ବହୁତ ଭଲ ରଖେ ତ ମଝିରେ ମଝିରେ ସବୁ କଣ ନା ସମସ୍ତେ ଖାଇବା କଥା ପଣା ଗ୍ରହଣ ବହୁତ ଭଲ ଜିନିଷ।
ଆଜ୍ଞା ବହୁତ ଭଲ ଜିନିଷ। ମୁ ବୁଝିପାରୁଛି ଆପଣଙ୍କ କଥା।
ହୁଁ। ଆଉ ଆପଣ ଏବେ କଣ କରିବେ?
ଆମେ ଏ ବି କର୍ମକ୍ଷେତ୍ରରେ। ତ ମୁଁ କିଛି କରୁନାହିଁ ଏବେ ଏବେ ମୁଁ ଯେହେତୁ ଖାଲିରେ ବସିଛି ତ ମୁଁ ଏଇନା କିଛି କରୁନାହିଁ ମୁଁ ଏଇନା ଚକୁଳି ବନେଇଲି ଆଜି ସକାଳେ ଏବଂ ଖାଇବାକୁ ଦେ ଲି ସମସ୍ତଙ୍କୁ ଘରେ ତାପରେ ଏବେ ଟିକେ ଆରାମରେ ବସି ଯେହତ ତାପରେ ଆଉ କିଛି ସମୟ ପରେ ପୁଣି କିଛି ଗୋଟେ କର୍ମ କରିବି ଆଉ।
ହଁ ତାପରେ। କଣ ଆପଣ ଜାଣିଛନ୍ତି ଓଡିଶା ବିଷୟରେ କଣ ମତେ ଟିକେ କହିଲେ? ଓଡିଶା ରାଜ୍ୟ କେବେ ଗଠନ ହେଇଥିଲା?
ହ ସେମିତି ପ୍ରଶ୍ନ ମୋତେ ପଚାରନ୍ତୁ ନାହିଁ ମତେ ଆସିନାହିଁ ଉତ୍ତର।
କଣ ଏ ପଢିବେ ନା ଆଉ ଓଡିଆ ରାଜ୍ୟ କେବେ ଗଠ ଠନ ହେଇଥିଲା ଉଣେଇଶ ଛତିଶ ମସିହା ଏପ୍ରିଲ ଏକ ମାସରେ ଏକ ତାରିଖରେ।
ଆଜ୍ଞା।
ଏବେ ଓଡିଶାରେ କେତେ ଲୋକ ଅଛନ୍ତି ପାଖାପାଖି ଚାରି କୋଟି ଲୋକ ଅଛନ୍ତି ସାଢେ ଚାରି କୋଟି ଲୋକ ଓଡିଶାରେ ରହୁଛନ୍ତି ଆଉ ଓଡିଶା ବା ଓଡିଶା ଭାଷା ତ ବହୁତ ପୁରୁଣା। ଓଡିଆ ଭାଷା ମାନେ ବହୁତ ପୂର୍ବରୁ ଚାଲିଅଛି। ତ ଯେତେବେଳେ ବଙ୍ଗାଲା ଏସବୁ ଜିନିଷ ନଥିଲା ସେତେବେଳେ ଓଡିଆ ଭାଷା ଥିଲା, ଓଡିଆ ଭାଷା ତାଳ ପତ୍ରରେ ଲେଖା ହଉଥିଲା। ସେତେବେଳେ ପେପର ବି ନଥିଲା। ତ ଓଡିଆ ଓଡିଆଙ୍କର ବହୁତ ପୁରୁଣା ଅସ୍ତିତ୍ବ ଅଛି।
ଆଜ୍ଞା।
ତାପରେ ଆପଣ ଜାଣିଚନ୍ତି ଓଡିଶାର ଓଡିଶାକୁ ଚାରି ଭାଗରେ ବଣ୍ଟା ହେଇଛି। ଗୋଟେ ହଉଛି ଉତ୍ତର ଓଡିଶା, ଗୋଟେ ପଶ୍ଚିମ ଓଡିଶା ଗୋଟେ ହଉଛି ପୂର୍ବ ଓଡିଶା, ଗୋଟେ ହଉଛି ଦକ୍ଷିଣ ଓଡିଶା। ତ ପଶ୍ଚିମ ଓଡିଶାରେ ସମ୍ବଲପୁର, ସୁନ୍ଦରଗଡ ଏସବୁ ଆଉଛି। ଠିକ ତାପରେ ତ ଆମର ଭୁ-ଭୁବନେଶ୍ଵର ସାଇଟି ପୁରୀ ସାଇଟି ଏ ସବୁ ଆସି ଯାଉଛି। ଦକ୍ଷିଣ ଓଡିଶାରେ। ଦକ୍ଷିଣ ଆଉ ଉଁ ଆମର ପଶ୍ଚିମ ଓଡିଶାରେ ଆସୁଛି ପଶ୍ଚିମ କହିଲା ପୂ-ପୂର୍ବ ପୂର୍ବ ଓଡ଼ି-ଓଡିଶାରେ ଆସୁଛି ପୁରା ଆମର ଗଞ୍ଜାମ, ଗଜପତି ଏସବୁ ଯୋଉ ନାଇଁ ଗଜପତି ହେରିକା ହେଉଛି। ଗଞ୍ଜାମ ଆଉଚି ପଶ୍ଚିମ ଓଡିଶାରେ।
ଆମ ଘରେ ଟିକେ ଡାକିଲେଣି ଗୋଟେ କାମ କରିବା ପାଇଁ ମୁଁ ଯାଉଛି।